ହେଲୋ କଣ କରୁଛ?
ଖାଇକି ଟିକେ ଗଡୁଥିଲି।
ଗଡୁଥିଲ କାମ ସବୁ ଶେଷ?
ହଁ ଖାଇ ଦେଇେଛୁ ସବୁ ସଇଲାଣି।
ନାଇଁ ରୋଷେଇ ରୁମ୍ ସଫାସଫା ବାସନ ଫାସନ ସବୁ
ନାଇଁ ବାସନ ହେମିତି ଥୋଇଦେଇଛି କରିବି ହୁଁ।
ଉଠିଲେ କରିବ।
ନାଇଁ ନାଇଁ ନାଇଁ ମୁଁ ଖାଇକି ଖାଇ ସାଙ୍ଗ ସାଙ୍ଗ କରିଦିଏ ଯେ ଏବେ ଚାହୁଁଥିଲି ଆଉ ଉଠିକି ଟିକେ ଆ ପାଞ୍ଚ ମିନିଟ ଖଳ ବସିବି ତାପରେ ଯିବି।
ବାସନ ହେରିକା କରିବ
ହଁ କରିକି ଶୋଇଲେ ଟିକେ ଭଲ ଟିକେ ଗଡପଡ ହେବୁ। ଶୋଇବାନି ତ ଏମିତି ଟିକେ ଗଡପଡ ହେବା କଥା। ନାଇ
ଖାଇ ସାରିକି ବାସନ ବାସନ ମାଜି ଖାଇଦେଲା ପରେ ଟିକେ ନିଜୁରିଆ ଲାଗେ ଆଉ କୌଣସି କାମ କରିବାକୁ ଇଚ୍ଛା ହୁଏନି ମୋର।
ଣନି କିନ୍ତୁ ତମକୁ ପକେଇ ରଖିକି ସୁ ମତେ ନିଦ ଲାଗେନି। ସାରିକି ଟିକେ ରଖିଦେଲେ ଟିକେ ଫ୍ରୀ ମତେ ଟିକେ ଫ୍ରି ଲାଗେ।
ତମକୁ ହେନ୍ତି ମୁଁ କିନ୍ତୁ ତ ମାନେ ସବୁ କାମ ତୁଟେଇବି ବାସନ ଯୋଡ଼ାକ ନୁହଁ ଦିଦି ବଦଳି ବାସନ ମାଜିଲେ ମାନେ ମୁଁ ବଦଳିବି ମତେ ଭଲ ଲାଗେ ହଁ ବାସନ ମାଜି ସାରିଲା ମାନେ ମୁଁ ବଦଳିବି
ଓ ହୋ
ମୁଁ ଏଇନା ବାସନ ସବୁ ପକେଇ ଦେଇକି ଅଧାନ ଘଣ୍ଟାଟେ ଗଡ଼ିବି ଚାରିଟା ବେଳକୁ ଉଠିଲେ
ହୁଁ
ହଁ ଚାରିଟା ବେଳକୁ ଉଠିଲେ ବାସନ ମାଜିବି ବଦଳା ବଦଳି କରିବି ଧୂପ ଥିଲେ ଏବେ ପୂଜା ହବନି ନା ରଜସକାସେ ହଁ ମାନେ ଧୂପ ଟାଇମରେ ଧୂପ ଏକା ବେଳେ ଦିଅ ସପରେ ଚା ପାଣ୍ଡିକେ ଏମିତି ହେଇକି ଦେଲେ ଆଉ ଆଉ କଣ ଆଜି ସବୁ ରୋଷେଇ ହେଇଥିଲା?
ରୋଷେଇ ତ କାଲି ତ ଆମିଷ ଉପରେ ହେଇଥିଲା ଆଜି ସାଧା ଉପରେ ହୁଁ ହ
ଆଉ ସୋମବାରେ ସଂକ୍ରାନ୍ତି।
ହୁଁ। ନାଇଁ ମୁଁ ସଂକ୍ରାନ୍ତି ନାଇଁ କରୁନି କରୁଥିଲି କିନ୍ତୁ ଛାଡିଦେଲି। ଗ୍ୟାସ ସକାଶେ ମୋ ଦେହ ଖରାପ ପୁରା ହେଇଗଲା ତ ସେଥିଲାଗି ମୁଁ ଆଉ। ଉଁ ଆଁ ଖାଲି ଏମିତି ଉଁ ବାହାରୁଚି ଆଉ।
ହଁ ଖାଲି ଅ ଅ ମାନେ ଆଇଁଷ ତ ସହଜେ ସମସ୍ତେ ବାରନ୍ତି ସଂକ୍ରାନ୍ତି ଅମାବାସ ସ୍ୟା ଗୁରୁବାରେ।
ପାରୁନି ତାର ନ ଖାଉନି।
ହୁଁ।
ଉଁ ସଂକ୍ରାନ୍ତିରେ ତ ଅରୁଆ ଖାଇବା ସେ ନାଇଁ।
ଅରୁଆ ଖାଉନାହାନ୍ତି।
ନାଇଁ ନାଇଁ।
କଣ ପାଇଁ?
ଦେହ ଖରାପ ହୁଏ।
ଓହୋ।
ବିନା ଖାଇବୁ।
ନାହିଁ ମୁଁ ସଂକ୍ରାନ୍ତି ବାର ମାସି ଗୁରୁବାରେ ମୁଁ ମୁଁ ଖାଉଛି ଅରୁଆ। ଅରୁଆ ଭାତ, ଡାଲମା, ଦହି ଆଉ।
ଡାଇଜେସନ ଟା। ଏ ମୁଁ ଟିକେ ଭଲରେ କରିପାରନ୍ତି ବୋଧେ ଆଉ ସେଥି ଲାଗି ଖାଇ ପାରୁଛନ୍ତି ହି ହି। କହିଲେ ଡାଇଜେସନ ଟା ହେଇପାରେ ବୋଧେ ଆଉ।
ନାଇଁ ସବୁ ଜିନିଷ ମାଛ। ହଁ ଆମ ସବୁ ସବ ତମ ଦେହରେ ବୋଧେ କିଛି ଖାଇବାଟା ହେମିତି ଠିକରେ ଯାଉନି ବୋଧେ।
ଆମିଷ ଉପରେ ହୁଁ ଏଇ ଅରୁଆ ଆମିସ ଉପରେ ମୋର ଟିକେ ମୋର ସ ଉଁ ଉଁ। ଇଏ ଯୋଉ ଦେହ ପୁରା। ସାଙ୍ଘାତିକ ଉପରେ ଯୋଉ ଖରାପ ହେଇଗଲା ତ ସେଥିପ୍ରତି ଆମେ ସେ ନିଜେ ନିଜେ କେୟାର ନବାକୁ ପଡୁଛି ଆଉ।
ହଁ କଣ ହେଲା କି ଦିହ? ଏତେ ସିରିଏସ ମାନେ।
ପୁରା ସିରିଅସ ହେଇଯା ବି ଗ୍ୟାସ ହେଇକି ପୁରା ମେଡିକାଲ ଆଡମିଟ ହେଇଯାଇଥିଲି।
ଓହୋ ତମକୁ ତାହେଲେ ଅରୁଆ ଖାଇବାକୁ ଘରେ ପାଟି କରୁଥିବେ ଆଉ।
ହଁ ତ ବ ନିଜର ଇଚ୍ଛା ଥିଲେ ବି ଘରେ ମନା କରୁଛନ୍ତି। କିଛି ଦରକାର ନାହିଁ ଏ ସବୁ କରିବା। ପାଳନ କର ପୂଜା କର ଉଁ କାହିଁକି ନା ସେମାନେ ହଇରାଣ ହେଇଛନ୍ତି ତ ସେ ଥିଲାଗି ଆଉ ସେମାନେ ନିଜେ ମନା କରୁଛନ୍ତି।
ଟ ପାଇଲେ ବି କଣ।
ହଁ ପୁରା ସାଙ୍ଘାତିକି ମାନେ ପୁରା। ଉଁ ମୁଁ ମୋ ମୁଣ୍ଡ ଖରାପ ଦେହ ଖରାପ ଆଉ। ଏଇ ଟାଇପର ହେଇଯାଇଥିଲା ଯୋଉ ସେଥିଲାଗି ଏ ନିଜେ ନିଜେ କ୍ୟାରଟେ ଏ ଟିକେ ତେଲ ମସଲା ଟିକେ ଖୁବ କମ ଥିଲା।
ନର୍ମାଲି ବି ଯଦି ଏଇଖା ଓଷା କରିବୁ। କଉଦିନ ଦିନ ମୁଣ୍ଡ କି ଦିହ କି କହିବୁ କି ଗୁଡ଼, ହାତ ବିନ୍ଧା ଛିଟିକା ହଉଛି। ସି ଏମିତି ବି ସେମାନେ ଚିଡ଼ୁଛନ୍ତି ଆମ ଉପରେ। କଣ ପାଇଁ ଏତେ ଓଷା କରୁଚୁ କି?
କଣ କରୁଚୁ କି ହଁ ହୁଁ ହୁଁ ସହଜ ଦେହ ଖରାପରୁ ପଡିକି ବା ଉଠିକି ଆସିଚି।
ହଁ ଆଉ ତମେ ସହଜରେ ମେଡିକାଲ ରୁ ଉଠିକି ଆଇଛ। ସବୁଥିରେ ଗାଇଥିବ କିଛି ଇଆଡ଼ୁ ହିଆଡ଼ୁ ବାହାର ଜିନିଷ କିଛି ତ ମନା କରିଥିବେ ସବୁ ଆଉ।
ପୁଣି ଓଲଟା କହିବେ କି ଉଁ କଣ ଭଗବାନ କହିଛନ୍ତି ଆମକୁ ଅରୁଆ ଖାଇକି ପୂଜା କର। ଉଶୁନା ଖାଇକି କଣ ପୂଜା କରି ହବନି? ହୁଁ ହୁଁ ହୁଁ ହୁଁ ହଁ। ହଁ ପା ସେଇ ଓଲଟା କଥା ନେଇକି କାହିଁ ଏତେ କଥା କହିବି। ଆଉ ଖାଇକି କର। ଖାଇକି ଗୋଟେ କରିବ କଣ ନା କଣ।
ଆ ଭଗବାନ ସବୁ ଜାଣିଛନ୍ତି।
ହଁ।
ଉପାସ ରୁହ କି ଖାଇ ପିଇ କର ମନରେ ଭକ୍ତି ଥିଲେ କହିଛନ୍ତି ଭକ୍ତିରେ ଜଗନ୍ନାଥ।
ହଁ।
ହଁ ଏଇ ଝିଅ ଟା ଯିବ ତା ମାମୁଁ ଘରକୁ ତ।
ଓ ହୋ।
ହଁ ମୋ ଭାଇ ଆସୁଛି ନବା ପାଇଁ।
ହୁଁ ଆଜି କିଛି ତାଙ୍କ ରାସ୍ତ ଅଛି ବୁଲାବୁଲି। ଯାଉଛନ୍ତି କୁଆଡ଼େ।
ନାଇଁ ମୁଁ ତୁ ରୁ ବୁଲାବୁଲି କରିବାକୁ ମତେ ଏତେ ଭଲ ଲାଗେନି। ମୋତେ ଘରେ ରହିବାଟା ମୋତେ ବେଶୀ ଭଲ ଲାଗେ। ସେ ଯିବ ଯେ ତା ବ୍ୟାଗ୍ ସବୁ ସଜାରୁଛି କଣ ନବ ନ ନେବ। ତା ଭଉଣୀ ପାଇ। ତା ଭଉଣୀ ପାଇଁ ଗୋଟେ ଜିନିଷ କିଣିଛି ମାନେ ହେଇଛି ମୋ ପାଖରେ। ଆମ ବାପ ଘର ଦିଇ କିଲୋମିଟର ଭିତରେ।
ହୁଁ।
ମୋ ବଡ଼ ନାନା ଘର ଶାଶୁଘର।
ଆଚ୍ଛା ଆଛା।
ହୁଁ ତାର ଗୋଟେ ଝିଅ ଟେ ମୋ ଝିଅ ଠୁ ସାନ ଟିକେ। ଯେ ତାପାଇଁ ବି ଷ୍ଟେସନାରୀ ସେ କିଣିଛି। ସେ ସବୁ ନବ ଯେ ଆମେ ତା ସବୁ ସଜାଡି ଦଉଚି ସେ କଣ ତାର ନବ ପୁରେଇକି ଆଉ। ହୁଁ ମୋ ଭାଇ ଆସୁଛି ସେ ଆସିଲେ ସେ ସାଙ୍ଗରେ ନେଇଯିବ ଆଉ। ସେ ଯିବ ରଜ ହେଇନା ସ୍କୁଲ ଫିଟିଲେ ଯା ସେଠ ହଁ। ନାଇଁ ହେଇଗଲାଣି ଆଠ ନଅ ବର୍ଷର ଝିଅଟେ ଆ ଆଉ କଣ କାନ୍ଦିବ।
ଆଚ୍ଛା।
ହଁ ଟିକେ ବଡ ହେଇଗଲାଣି ମାମୁଁ ଘରେ ଚଳିଗଲାଣି ରହିଗଲାଣି।
ହୁଁ ହୁଁ ହୁଁ
ସିଏ ବି ଗୋଟେ ସାନ ଝିଅ ଟେ ସିଏ ନା ଭଉଣୀ ଝିଅ ଅଛି ନା ତା ସାଙ୍ଗରେ ଖେଳା। କରିଦବା ଆଉ ଦି ତିନି ଦିନ ଗଲାପରେ ତା ବାପା ତାଙ୍କ ତାକୁ ଆଣିବେରେ।
ହୁଁ ହୁଁ।
ଆଜ୍ଞାଁ ସ୍କୁଲ ଆଉ ନାଇଁ ଆଉ ଯାଇ ଚାଲି ଦଶହରା।
ହୁଁ ହୁଁ ହଁଟ ଆଉ କଡେନି ଆଉ ହୁଁ।
ହଁ ସ୍କୁଲ ପିଲାଙ୍କର ଫିଟିଗଲା ଫିଟି ଯିବ ଫିଟିଗଲା ଆଉ କୁଆଡେ ବୁଲିବେ।
ହଁ।
ହଉ ଆଉ କଣ?
ଆଉ ଖାଇନାହାନ୍ତି।
ଖାଇସାଇଲେନି ତ ଅରୁଆ ଭାତ ଡାଲମା ଦହି ପୋଟଳ ଆଳୁ ଭଜା। ଖାଇଶାଇଲେନି ଖାଇ ପିଇ ସାଇଲିନି। ଖାଇବି ବାସନ ସବୁ ପଡ଼ିୁଛି ଆମ ବାପା ହେକା ଖାଇନାହାଁନ୍ତି ଯିବୁ ଦେବୁ ଖାଇ ପିକି ଠିକ୍ ପାଞ୍ଚଟା ଏଇନା ଖରା ଦିନ ନା ଟିକେ ଡେରିରେ ସୂର୍ଯ୍ୟ ମାନେ ଦିନଟା ହଉଛି ମାନେ ସଠେ ଛଅଟା ପଇଁଚାଳିଶ ବେଳକୁ ଯାଇକି ସନ୍ଧ୍ୟାଟା ହଉଛି। ବାସନ ଟା ଠିକ ସାଢେ ପାଞ୍ଚଟାରେ ମାଜିଲେ ଛଅଟା ଭିତରେ ଶେଷ ହେଇଯାଉଛି।
ହୁଁ
ତାପରେ ସନ୍ଧ୍ୟାବେଳକୁ ବଦଲା ବଦଳି କରିଦେଲେ ଶଇଲା ଆଉ।
ଓ ହୋ ନାଇ ସନ୍ଧ୍ୟା ବେଳୁକୁ ତ ବଦଳା ଲାଉଛି କିନ୍ତୁ ମତେ ବାସନ ପକେଇ ରଖିବା ଟିକେ ମତେ ଖୁସି ଲାଗେ।
ହଁ ତମକୁ ସିନା ଭଲ ଲାଗୁନି ଆମର ନା ଶୁଣ ଆମର ତମେ ଚାରିଜଣ ମଣିଷ। ଆମେ ଘରେ ନ ଜଣ ଆମର ଗୋଟେ କୁକୁର ରାଜା ଅଛି ସିଏ ଦଶ ଦଶ ଜଣ ଗାଈ ଗାଈ ବାଛୁରୀ କି ଚାରି ପାଞ୍ଚ ଜଣ।
ରୋଷେଇ ଫୋସେଇ କରିବାକୁ ତ ପାରିବେନି ଯାହାେଲେ ଦି ତିନି ଜଣ ଦରକାର ଜଣେ କାଟି ଦଉଥିଲେ ଜଣେ ବାଟି ଦଉଥି ବେ ଏଇ ଟାଇପର ମିଶିକି କରୁଥିବେ। ନା ନାଇଁ ଏକୁଟିଆ ହ ହଁ ମିଶି ମିଶିକି ଆଉ।
ହଁ ସେ ତା ବାହାଘର ଦି ତିନି ବର୍ଷ ହେଇଗଲାଣି ସେବି ମିଶିକି ମୋ ସାଙ୍ଗରେ କରୁଚି। ଏ ହୁଁ ବାସ୍ ସେ ଦିନେ ମୁଁ ମାଜି ଦଉଛି ମୁଁ ସିଏ କୋଉ ଦିନ ମାଜି ଦଉଛି ଯିଏ ବଦଳା ବଦଳି କରିବାର ଥିବ ସନ୍ଧ୍ୟାବେଳ ଧୂପ ଦବାର ଥିବ ସିଏ ବାସନ ଯୋଡାକ ମାଜିକି ସେ ବଦଳି ପଡୁଛି ହୁଁ ତା ଭିତରେ ସେଥିରେ ମୁ ଲୁଗାପଟା ଭଙ୍ଗାଭଙ୍ଗି ଘର ଓଳେଇବା ଆଉ ସବୁ କାମ ଗୁରା ଛୋଟ ପିଲାଟେ ପୁଅଟେ ଆମ ଘର ଛୋଟ ପୁଅଟେ ସିଏ ତା କାମ ସେ କଲା ଭିତ ସେରେ ନହେଲେ ମୁଁ ଯାଇକି ବାସନା ଘରିକା ମଜାମଜି କରିଦେବି। ଏମତି ଆଉ ନହଲେ ନାହିଁ ହଇରାଣ ହେଇଯିବୁନି ହେଁ ହେଁ ଯେ। ବା ଏତେ ଲୋକଙ୍କୁ ବି ଧାଇକି କାମ କଲେ। ମତେ କାମ କରିବାକୁ ବାଧେ ନି କିନ୍ତୁ ମୁଁ କୁଆଡେ ବୁଲିଗଲେ ମୋତେ ଭାରି ବାଧେ।
ହୁଁ ହୁଁ।
ମୋତେ ଚାଲିବାଟା ଭାରି ବାଧେ ମୁଁ କିନ୍ତୁ ଘରେ ଏନିଟାଇମ୍ ଏପଟେ ସେପଟ ହେଇକି ବୁଲୁଥିବି ମତେ ବାଧୁ ନଥିବ।
ହଁ ସେ ଲାଗୁଥିବ ସେମତି।
ହୁଁ ମତେ ଚାଲିବାଟା ବାଧିବନି କିନ୍ତୁ ମତେ କାମ କରିବାଟା ଭାରି ବାଧିବ। ମଁତେ ବୁଲି କେବେ କହିବନି କୁଆଡେ ଯଦି ଯିବି ବାଇକରେ ଯିବି। ତାହଲେ ବୁଲିକି ପଲେଇ ଆସିବା ମତେକିଛି ଲାଗିବନି।
ହୁଁ।
ହୁଁ ଆଉ କଣ? ଆଉ ରଜରେ ତମେ ରଜ ଆଡେ ତମର ସବୁ ପିଠା ନାହିଁ।
ଆମ ଘରେ ନାହିଁ।
ତମ ଘରେ ନାଇଁ ତମର ସେମତି ତମର ମାନେ ଭାଇ ଆଳି ମାନେଙ୍କର ଭାଇଆଲି ଫାଇଆଲି କାହା
ମାନେ କେମିତି ଆଉ ହଁ ହଁ ଭାଇଆଳିମାନେ ଆମ ଘରକୁ ଆଣି ଦିଅନ୍ତି। କିନ୍ତୁ ଆମ ଘର ପାଖରେ କୌଣସି ଘର ଫର ବି ନାହିଁ। ରାସ୍ତା କଡରେ ଘର ଗୋଟିକିଆ ଘର। କି ଦୂର ଦୂରରେ ଆମର ମେନ ରୋଡ ଉପରେ ଘର ଟା ଏକୁଟିଆ ଘର ଆମେ ନେଇକି ପର୍ଯନ୍ତ ତଥାବି ଆଉ ସେ କଣ ଆଉ ତିନି ଦିନ ଜାଗ ଧରିକି ଆସିବେ କି ପ୍ର ପ୍ରଥମ ଦିନ କାଲି ଯାହା ଦେଇକି ହେଁ ହେଁ ତାପରେ ଆମେ ହୁଁ ଦୁଇ ଦିନ ଆଗରୁ ଆମେ କରିକି ଖାଇ ଦେଇଥାଉ।
କିନ୍ତୁ ହେଇଦିନ ଖାଉନି।
ନାଇଁ ସେଇଦିନ ମାନେ କରିକି ଖାଆନ୍ତିନି। ଆଗୁଆ ଦି ଦିନ ତିନି ଦିନ ଆଗରୁ ଖାଇ ଦେଇଥାଉ।
ହୁଁ। ହଉ ତୁମ ଘରେ
ଆଉ ନୁଆ ନୂଆ ନୂଆ ଆଉ ଉପରେ ସେଇ ନୂଆ ପିନ୍ଧି ଦେଇକି ଖଣ୍ଡେ ଯାହାହଲେ ଖାଇ ଦେଇଥିବୁ। ସେଇଟା ପୁଣି ଖୋଲିକି ଥୋଇ ଦେଇଥିବୁ ପୁଣି ଆଉଥରେ ପିନ୍ଧିବୁ। ବେଶୀ କମ ବିଉନ ଖାଲି ପିନ୍ଧି ଯାହାର ଗୋଟେ ଖାଇଦବା କଥା ସେଇ ମାନେ ଲୁଗା ହଉ କି ଡ୍ରେସ ହୋଉ।
ନୂଆ ଜିନିଷ ମାନେ ତମେ ହେଇ ପରବଟା ତମେ ଜାଣିି ଟୋଟାଲି ପାଲୁନ। ମାନେ ଯୋଉଟା କହନ୍ତି ହଁ ହୁଁ ଘରେ ପିଠା କରା ପାଇଁ କିଛି- କରିବନି ପରବଟା ହିଁ ପାଳୁନ ତମେ ଟୋଟାଲି ହଁ। ତମ କି ଫୁଲା ହେଇଟା ହେ ହଁ ହେଇ ହେ। ହଁ ହେଇଟା କିଏ ବନ୍ଦ କରିବ ସେଇଟା ବୁଲାବୁଲି ସେଇଟା ବନ୍ଦ କଣ ହେଇଟ ସେଇଟା କଣ ଗୋଟେ ଇଏରେ ଯାଏ ସେଇଟା ଗୋଟେ ବାରଣ ନଥାଏ। ହୁଁ ହ
ନାଇଁ ଅଛି ନା। ଦୋଳି ଦୋଳି ଜଣକ ଅଛି କୁହନ୍ତି କି ଦୋଳି ସହେନି ରଜ ତିନି ଦିନ ଦୋଳି ଖେଳିବା ମନା। ପ୍ରାୟ ଅଛନ୍ତି ବି ଦୋଳି ଖେଳନ୍ତିନି।
ତାହେଲେ ଯାଣିନି ଏଟା କାଇଁ।
ନାଇଁ ଅଛି। ଆମର ସେପଟେ ଆମ ବାପା ଘର ଆଡେ ସେମିତି ଅଛି।
ଅଛି।
ହୁଁ।
ଦୋଳି ଯାରେ ସେ ମାନେ
ହଁ ଦୋଳି ଦୋଳି ଦୋଳି ଖେଳିବନି ହଁ। ମୁଁ ଟିକେ ଖେଳେ। ଆମେ ଏତେଟା କେତେ ମାନିବ ଯେ।
ହୁଁ।
ଝିଅମାନେ ଯଦି ଦୋଳି ଖେଳିବୁନି ଆ କି ରଜ।
ତ ଦୋଳି ଖେଳନ୍ତି ଆଉ ଅଲଗା ଟାଇମରେ କଣ ଖେଳନ୍ତି?
ହଉ
ହଉ ରଖୁଛି।
ହଉ ଠିକ୍ ଅଛି।